ହାଲୋ।
ହଁ କଣ କରୁଛନ୍ତି?
ନମସ୍କାର। କଣ କରୁଛନ୍ତି?
ଏଇ ଏମତି ବସିଛି ଆଉ କଣ କରିବା ବର୍ଷା ତ ତ ହଉଚି ଆମ ଆଡ଼େ ଦି ତିନି ଦିନ ହେଲା ଆଉ ବର୍ଷା ଚାଲିଚି। ତମ ଆଡେ ବର୍ଷା ଚାଲିଚି?
ନା ଆମ ଆଡେ ତ କାଲିଠୁ ଆଉ ବର୍ଷା ବର୍ଷି କିଛି ନାହିଁ।
ଆଚ୍ଛା ଆଉ ଖାଇବା ସରିଲାଣିି ନା ଖାଇନାହାଁନ୍ତି?
ହଁ ମୋର ଖାଇବା ସରି ଯାଇଚି ଖାଇବା ସାରିକି ମୁଁ ସ କାଳୁ ଖାଇଥିଲି ମଧ୍ୟାହ୍ନ ଭୋଜନ କରିନି। ଆଉ ଟିକେ ପରେ କରିବି ଆଉ।
ଆଚ୍ଛା ସକାଳେ ଆଜି କଣ ଖାଇଥିଲେ କଣ?
ମୁଁ ଆଜି ସ କାଳେ ଖାଇଥିଲି ମାନେ ପାଗଟା ତ ଟିକେ ଅଁ ମସ ସୁମ ଥିଲା ନା? ତ ସେଥିପାଇଁ ମୁଁ ଆଳୁ ଚପ ଆଉ କଞ୍ଚା ଲଙ୍କା ଭଜା ତା ସହିତ ଚା ପିଇଥିଲି ଆଉ।
ଆଚ୍ଛା ଆଉ ଏବେ ଏବେ ବ ବେଳାରେ ଖାଇବେ ଆଉ ନୁହଁକି?
ହଁ ଏବେ ଆଉ ଟିକେ ଦିଟା ପରେ ଖାଇବା ଆଉ।
ରୋଷେଇ ନିଜେ କରୁଛନ୍ତି ନା ରୋଷେଇ ଜାଣି ନାହାଁନ୍ତି
ହଁ ରୋଷେଇ ତ ମା ମୋ ମା କରୁଛନ୍ତି? ଅ ମୁଁ ତ ଜାଣିନି ଠିକ୍ ସେ ଜଣା ଅଛି ବଟ୍ ଏତେ
ଆଚ୍ଛା। ଉଁ ହୁଁ କଣ ବେଶୀ କଣ ଖାଇବା ପାଇଁ ଭଲ ଲାଗେ?
ମତେ ଖାଇବା ପାଇଁ ଭଲ ଲାଗେ ମାନେ
ମତେ ତ ସବୁ ଖାଇବା ପାଇଁ ଭଲ ଲାଗେ। କିନ୍ତୁ ମତେ ପନିର ର ସବୁ ଗୁଡିକ ଆଇଟମ ମତେ ଖାଇବା ପାଇଁ ଭଲ ଲାଗେ।
ଆଚ୍ଛା ଆଚ୍ଛା।
ହୁଁ ଆଉ ସବୁଠୁ ଅଧିକ ପନିର ମୋମୋ ଖାଇବା ପାଇଁ ମତେ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆଉ ଏବେ କୁଆ ଆଉ ବୁଲାବୁଲି କୁଆଡେ ଯାଇ
ନା ଏବେ ତ ଆଉ କୁଆଡେ ଯାଇନି।
ହ
କାଲି ସନ୍ଧ୍ୟା ବେଳେ ଏମିତି ଟିକେ ଯାଇଥିଲି ବଜାରକୁ ତ ସେଠି ଏଇଠୁ ସାମାନ ଆଣିକି ମୁଁ ଆଜି ସନ୍ଧ୍ୟାରେ ପନିର ମୋମୋ ବନେଇବି।
ଆଚ୍ଛା ଆଚ୍ଛା ଆଉ ପୁରୀ ଫୁରୀ ଯାଇଛନ୍ତି ନାଇଁ କୋଉ ତୀର୍ଥ ସ୍ଥାନ କୁଆଡେ ବୁଲାବୁଲି? ହ
ହଁ ମୁଁ ତ ପୁରୀ ଫୁରୀ ସବୁ ଜାଗାକୁ ତ ମୁଁ ଏବେ ଯାଇଛି। ଏବେ ମାସେ ହେ ହେଲା। ମୁଁ କୁଆଡେ ଯାଇନି ମୁଁ ତ ମୋର ଟ୍ରେନିଙ୍ଗ ପିରିୟଡ ଚାଲିଥିଲା ପଳେଇଥିଲି ଗୋଟେ ଜାଗାକୁ।
ଆଚ୍ଛା, ଆଚ୍ଛା।
ଏବେ ଅଛି ଫାଙ୍କା ଯିବି ପୁରୀ ତ ଏବେ ବହୁତ ଭିଡ ଥିବ ନା।
ହୁଁ, ହୁଁ, ହୁଁ, ପୁରୀ ଏବେ ରଥଯାତ୍ରା ରଥଯାତ୍ରା ପାଇଁ ଗହଳି ଟିକେ ହେବେ ଆପଣ ତମ ସେଠି ର ଯୋଉଟି ରହୁଛନ୍ତି ରଥଯାତ୍ରା ହଉଛି ନା ହଉନି।
ମୁଁ ଯୋଉଠି ଅଛି ସେଠି ତ ରଥଯାତ୍ରା ହଉନି।
ଆଚ୍ଛା ରଥଟାଣି ଯାଆନ୍ତି ନା ଯାଆନ୍ତିନି।
ନା ମୋ ରଥଟାଣି ଆସେନି ତ ମୁଁ ଯାଏନି କେବେ?
ଆଛା ଆଛା ହ ପୁରୀ ଆଉ କଣ ଆ ହଁ ମୁଁ ରଥଯାତ୍ରା ପୁରୀକି ଯିବି ବୋଲି ଚିନ୍ତା କରିଛି ଦେଖିବା ଟିକେ ଭଲ ଭଗାନଙ୍କ ଡୋରି ଯଦି ଭଗାନଙ୍କ ଡରି କାଳିଆ ତ ଡୋରି ନ ଲାଗିଲେ କୁଆଡେ ଯାଇହବନି।
ହଁ
ଯୋଉ ପର୍ଯ୍ଯନ୍ତ କାଳିଆର ଡୋରି ଲାଗିବ ଚିନ୍ତା କରିବି ଯିବା ପାଇଁ ଯୁଆଡେ ବି ଯାଇପାରିବ ମାନେ ଯାହା ଭଗବାନଙ୍କର ଯାହା ଇଚ୍ଛା। ଆଉ କଣ ଅ ଅଛି ଆପଣ ଆପଣ ଏରିଆ ରେ କଣ ସବୁ ଭଲରେ ତୀ ତୀର୍ଥ ତୀର୍ଥ ସ୍ଥାନ କଣ ଅଛି କଣ?
ଆ ଏଠି ଭଲ ତିନି ସ୍ଥାନ ତାରାତାରିଣୀ ଅଛି।
ଆଚ୍ଛା! ହଁ ତାରା ତାରିଣ ହବ ଇଗୋଟେ ଭଲ ମନ୍ଦିର।
ଡ୍ୟାମ ଗଡ଼ ଅଛି। ହଁ ବରାଆଡ ଡାମ ଅଛି ବୁଦ୍ଧ କଲ ମନ୍ଦିର ଅଛି। ହ
ବଧ ଖୋଲ ହୁଁ! ହୁଁ! ଆଚ୍ଛା।
ଆଉ ଉ ଏପଟେ ଗଲେ ଆମରର ତାରା ତାରଣୀ
ମୁଁ କହିଲି ତାରାତାରଣୀ ମାନେ ତାରାତାରଣୀ ସେ ମାନେ ଅଧିକ ବେଶୀ ଲୋକ ହୁଅନ୍ତି ମାନେ ପୂଜା ଟା ଅଧିକ ଅଧିକ ଆକର୍ଷଣୀୟ ହୁଏ ମାନେ କୋଉ ସମୟରେ ଅଧିକ ଲୋକ ଗହଳି ହୁଏ ମାନେ ତାଙ୍କର ଭଲ ପୂଜା କେବେ କୋଉ ସମୟରେ ହୁଏ? ତାଙ୍କ ବିଷୟରେ ଏ ତାରା ତାରଣୀଙ୍କର ମାନେ ତାଙ୍କ ଇତିହାସ କଣ ଜାଣିଛନ୍ତି କି ତାଙ୍କ ବିଷୟରେ?
ହଁ। ଓହୋ। ତାରା ତାରିଣୀ ଏଁ ମୁଁ ତ ଜାଣିନି। କଣ କେମିତି ପୂଜା ହୁଏ ଗୋଟେ ମାସ ଅଛି ସେ ମାସରେ ତ ବହୁତ ଲୋକ ହୁଅନ୍ତି। ଆଉ ଉଃ ଉଁ ମାନେ କଣ ସେ ଯେ ତାରା ତାରିଣୀ ଗୋଟେ ମାସରେ ପୂଜା ହୁଏ ସେଠି ତ ବହୁତ ଲୋକ ଭିଡ ହୁଅନ୍ତି ପିଲା ମାନଙ୍କର ସେଠି ଚୁଟି ମଧ୍ୟ ବାହାରେ। ଆଉ ରୋସେଇ ବାସ ହୁଏ ସେଇଟା ଗୋଟେ କୋଉ ଚୈତ ମାସରେ ହୁଏ।
ଆଚ୍ଛା ଆଚ୍ଛା ହଁ ସେଠି ସମୟରେ ଅଧିକ ଇଏଥିବେ ଆଉ ଆଉ ରଥଯାତ୍ରା ହଉଛି ନାଇଁ? ରଥଯାତ୍ରା ହଉଛି ନା ନାଇଁ ତମ ଏରିଆ ରେ?
ଆମହ ହରିଆରେ ରଥଯାତ୍ରା ହଉନାହିଁ।
ଆଚ୍ଛା ଆଛା।
ତ ଆପଣଙ୍କ ଏରିଆରେ ହଉଛି?
ହଁଁ ହଁ ରଥଯାତ୍ରା ଆମର ହୁଏ। ଆମ ଗାଁରେ ହୁଏନି କିନ୍ତୁ ଆମ ଗାଁଠୁ ଦି ତିନ କିଲୋମିଟର ଡିଟାନ୍ସ ଅଛି ଗୋଟେ ଜାଗା ସେଇ ଜାଗାରେ ରଥଯାତ୍ରା ହୁଏ ଭଲ ପୁରା ରଥ ହୁଏ ମୁଁ ବି ଯାଏ ନହେଲେ ଯାଏ ପ୍ରାୟ ସବୁ ବର୍ଷ। ରଥ ଟାଣିବା ପାଇଁ ବି ଯାଏ ଆଉ ଏବେ ତ ତମର ସେପଟେ ବୋଲବମ ପାଳନ୍ତି କି ନାଇଁ ବୋଲବମ ଯୋଉ ଆମର ଶ୍ରାବଣ ମାସରେ?
ହଁ ବୋଲବମ ହଉଛି ଏବେ ତ ଶ୍ରାବଣ ମାସ ଆସିଲାଣି।
ଆଚ୍ଛା ଆଚ୍ଛା ଜାନ୍ତି ଜୋଉ ଜାନ୍ତି ବୋଲବମ ନା ନାଇଁ? ହୁଁ
ବ ବଲବମ ମୁଁ ଯାଉନି।
ଆଚ୍ଛା ଆଚ୍ଛା ଝିଅ ମାନେ ବି ଗୋଟେ ଯାଆନ୍ତି ବୋଲ ଯାନ୍ତି ଏମିତି ମାନସିକ ଇଏଥିବ। ମାନେ ଯାଆନ୍ତି ବି
ଥିବ ଉଃ ଆଉ ବୋଲବମ ଏସବୁ ଆମର କିଏ ଯାଆନ୍ତିନି?
ଆଛା ଆଛା ଆଛା ଆଉ ଆଉ ସବୁ ଏଇନା ବର୍ତ୍ତମାନ ଆପଣଙ୍କ ବାଡି ଫାଡିରେ କଣ ସବୁ ଚାଷ ବାସ ସବୁ ହେଇଛି ନା ହେଇନି?
ହଁ ଆମ ବାଡିରେ ତ ଆମେ ବହୁତ ପ୍ରକାର ପନି ପନିପରିବା ଅଛି।
ହୁଁ ହୁଁ କଣ ସବୁ?
ବାଇଗଣ ଅଛି ଭେଣ୍ଡି ଅଛି। ଆଉ କାକୁଡି ଅଛି ବାରି ପୋଟଳ ଅଛି।
ଆଚ୍ଛା ଆଚ୍ଛା ତାଲେ ଚାଷବାସ ଟିକେ ହୁଏନୁହଁ କି?
କଣ? ହଁ କଞ୍ଚା ଲଙ୍କା ଗଛ ଅଛି। ନଡ଼ିଆ ଗଛ ଅଛି ଅମୃତଭଣ୍ଡା ଗଛ ଅଛି କାଜୁ ଗଛ ଅଛି।
ଆଚ୍ଛା ଆଛା। ହଁ ଆମର ଏପଟ ତ ବର୍ତ୍ତମାନ ବର୍ଷ ହଁ ନାଇଁ ଆମ ଇଏରେ ବି ଲଗା ହେଇଛି ଆମର କଲରା ଜହ୍ନି ବର୍ତ୍ତମାନ ଭେଣ୍ଡି ଆକୁ ଲଗା ହେଇଛି ବର୍ତ୍ତମାନ ଲଗା ବହୁତ ଗଡେ ବି ହୁଏ ଆମେ ବି ଯଥାପି ଏ ବିକ୍ରି ହୁଏ ଗୋଟେ ବିକ୍ରି ହୁଏ ଆଉ କଖାରୁ
ହୁଁ ଆଜିକାଲିରୁ ଏ ପାଗ ଏପଟେ ସେପଟେ ତ ହଉଛି ଆମକୁ ଦେହ ସୁସ୍ଥ ରଖିବା ପାଇଁ ପଡିବ ସେ ସେଥିପାଇଁ ତ ସବୁଜ ପନିପରିବା ଖାଇବା ପାଇଁ ପଡିବ ନିଜ ବାରିରେ ଯଦି ଲଗେଇକି ଖାଇବେ ତାହେଲେ ଆହୁରି ଭଲ କଥା
ହଁ ହଁ ନାଇଁ ମୁଁ ଯେତେବେଳେ ବି ସମୟ ପାଏ ପାଞ୍ଚ ଦଶଟା ଗଛ ହଉ କି ଅ କିଛି ଗଛ ଲଗାଏ ଯେକୌଣସି ସବୁ ପ୍ରାୟ ପନିପରିବା ଲଗାଏ ପରିବା ବାଡିରୁ କଲୋ ଗୋଟେ ଗୋଟେ ଆନନ୍ଦ ମିଳେ ବାରଡିରୁ ଆମେ ଯ ଯୋଉ ପନିପରିବା କରିବା ଏଇଟା ଖୁସି ଲାଗେ ବି ନିଜକୁ ଆତ୍ମ ଲାଗେ ନାହିଁ ଯାହା ଗୋଟେ ଆମେ ଗୋଟେ ଫଳ ପରିବା ଇଏ କରିଛେ
ହୁଁ ହୁଁ ହୁଁ। ହଁ ଆପଣ ନିଜେ କରିଲେ ଭଲ
ହୁଁ ଆଉ କୁଆଡେ ବୁଲାବୁଲି ଆଉ କୁଆଡେ ଏବେ ଯିବାର ନାହିଁ କୌଣସି ନା ଅଛି କୁଆଡେ ବୁଲାବୁଲି
ହଁ ଯିବି ମାନେ ଏବେ ତ ଯାଇକି ଆସିଥିଲି ଆମର ଡେଲି ଡେଲ ହାଉସି
ଆଚ୍ଛା ଆଚ୍ଛା
ହଁ ଆବେ ପୁଣି ହଁବେ ତ ନାଇଁ ପୁଣି ନଭେମ୍ବର ମାସରେ ଯିବି ପୂନ
ଆଚ୍ଛା ଆଉ ତମକୁ ମାନେ କୋଉ ରଋତୁରା ବେଶୀ ଭଲ ଲାଗେ ସବୁଠୁ
ମତେ ସବୁଠୁ ଭଲ ଲାଗେ ଶୀତ ଋତୁଡା
ଆଚ୍ଛା ଆଚ୍ଛା ଶୀତ ରିତୁ ତ ବେଶୀ ଭଲ ଲାଗେ ନାଇଁ
ହଁ ଶୀତ ଋତୁରେ ମାନେ ହଁ ପୁରା ଥଣ୍ଡା ବସ୍ତ୍ର ପିନ୍ଧିକି ଆଉ ଏନି ଟାଇମ ମାନେ ଯେତେବେଳେ ଚାହିଁବ ତ ସରି ନିଦ ଆସୁଥିବ ଆଉ ଯୋଉ ପଟେ ତମେ ଚାହିଁବ ସବୁବେଳେ ସବୁଜ ଦେଖାଯାଉଥିବ।
ଆଚଛା ଆଛା ହଁ ଗ୍ରୀ ହଁ ହଁ ସେତିନ ଗ୍ରୀଇଏ ର ଖରାପ ଏସ ନଥାଇ ମାନେ
ହଁ ମତେ ଶୀତ ଦିନ ଭଲ ଲାଗେ ଯୋଉ ସକାଳୁ ଉଠିଲେ ଯୋଉ କୁହୁଡିଆ ପାଗଡା ସେଇଟା ତ ଦେଖିବା ପାଇଁ ମତେ ବହୁତ ଭଲ ଲାଗେ
ଚା ପିନ୍ତି
ହଁ ସେଇଆ
ଆଛା ଚା କ ଚା କପି ପିଅନ୍ତି
ହଁ ମୁଁ ଗ୍ରୀନ୍ ଟି ଲାଲ ଟି ବ୍ଲାକ୍ ଟି କଫି
କେଟିନ୍ତି କଲେ ବ୍ଲାକ ଟି ବ୍ଲାକ ଟି ତ ବହୁତ ପିତା ନ ବି ମୁଁ ଥରେ ଗୋଟେ ଥର ଟ୍ରାଏ ନେଇଥିଲି ପିଇବା ଆଛା ମୁଁ କୋଲ୍ଡ କଫି ଟା ପିଇଦିଏ କିନ୍ତୁ ବ୍ଲାକ୍ କଫି
ହୁଁ ହୁଁ ହୁଁ। ଚାହ ମୁଁ ପିଏ ଏମିତି ମୁଁ ବେଶୀରେ ଲାଳ ଚାଇ ପିଏ।
ଆଚ୍ଛା, ଆଚ୍ଛା, ଆଚ୍ଛା।
ହଁ।
ଆଉ ଉଁ, ନିଜେ ଚାହା ତିଆରି ଜଣିଛନ୍ତି ନା ଜାଣିନାହାନ୍ତି? ଚାହା ତିଆରି କରି ଜାଣିଛନ୍ତି?
ହଁ ଚା ତିଆରି ତ ମୁଁ ମାନେ ଜାଣିଛି।
ଆଚ୍ଛା ଦେଖ୍ ମୋତେ ଟିକେ କୁହନ୍ତୁ ପ୍ରୋସିଜର୍ ଟା କେମିତି? ବନେଇବା କେମିତି କରନ୍ତି ଚାହା ଟା ଟିକେ କୁହନ୍ତ? କହିଲେ ଦେଖିଆ।
ହଁ, ହଁ ମାନେ ମୋର ଯେତିକି ଜାଣିବାରେ ପ୍ରଥମେ
ହଁ, ହଁ।
ହୁଁ, କ୍ଷୀରକୁ ନେବେ, କ୍ଷୀର ଟା ଟିକେ ଫୁଟିଲା ପରେ ସେଥିରେ ଆମର ଚା ପତି ପକେଇ
ଆଉ ଅଦା ପକେଇ ପାରିବେ ଅ, ଗୋଲମରିଚ ହଁ ହଉ ସେଟା କଣ କହନ
ହଉ ମୁଁ ରଖୁଛି ଟିକେ କା-କଲ୍ ଆସିଲାନି।
ହଁ।